ଶୁଭଦା ହ୍ୟାଲୋ ହ୍ୟାଲୋ ଆ କେମିତି ଅଛନ୍ତି କେମିତି ଅଛୁ ଘରେ ଘରେ କେମିତି ଅଛନ୍ତି ତୁ।
ଭଲ ଅଛନ୍ତି।
ଓ ଆଉ ଗାଁରେ ସବୁ କେମିତି ଅଛନ୍ତି।
ଗାଁରେ ତ ଆମ ଗାଁ ରେ ବର୍ଷା ହେଇ ଆଉ ଦାଣ୍ଡରେ ପାଣି କାଦୁଅ ଆଉ।
ମୁଁ ତ ବହୁତ ର୍ଷ ହେ ଲ ମୁଁ ତ ଚାକିରିର ବ୍ୟସ୍ତତା ଭିତରେ ମୁଁ ଯାଇପାରିନି ବହୁତ ଦିନ ବହୁତ ର୍ଷ ହେ ଲେ ଗାଁ କ ଆଉ ଆଜି ଗାଁ କଥା ମନେ ପଡିଲା ଟିକେ ପୁଣା କଥାରେ ସେଥିପାଇଁ ଟିକେ କଲ୍ ଗଲ ତତେ ଆଉ କେମିତି ପାଗଳୋକ ଦୂରେଇ ଯାଉ ଭଲ
ବର୍ଷା ପାଗରେ
ହଁ ମନେ ପଡେଇଲେ ଟିକେ ଗାଁ କଥା ସେ କ୍ରିକେଟ ଖେଳିବା କଥା। ସୁନ୍ଦର ପାଖରେ ଆଉ କଣ ଶୁଣିି
ଆଲୋ ଆପଣ ଗାଁରେ ବର୍ଷା ବର୍ଷା ହୁଏ ନା ଆପଣ ସହରରେ ଏବେ
ହୁଁ ଏବେ ଜଷ୍ଟ ବର୍ଷା ହେଇଥିଲା ବା ସେଥିପାଇଁ ଘରେ ବସିଛି ଆଉ କଲ କଲେ ଆଉ କଣ ଆକ୍ସିଡେଣ୍ଟ ହେଇଛି କାହାର ଗୋଟେ ଗାଁରେ ଆକ୍ସିଡେଣ୍ଟ ହେଇଛି ଶୁଣିଥିଲି। କଣ ହେଇଛି କେମତି ହେଲା?
ଏ ଯୋଉଁ ଗାଡ଼ିରେ ଆମ ଆଉ ଟ୍ରାଫିକ ଆଗରେ ସେ ଆସ୍ ଥିଲା ଏ ଆଡ଼କୁ ଅସ୍ ଲେ ମଉସା ଜଣେ ସେ ସେପଟୁ ହାଇବା ଗୋଟେକ କାଟୁଥିଲା ସେ କମ୍ ମାନେ ଏପଟ ସେପଟ ହେଇକି ସ୍କୁଟି ଗଳେଇ ପକେ ଗଳି ପଡ଼ିଲା ଗାଡ଼ିଟା ସେ ଗାଡ଼ି ଆସିକି ଚ ଚଢେଇଦେଲା।
ହୁଁ ଏବେ ଯୋଉ ଭଳିଆ ଦୁର୍ଘଟଣା ହଁ ଏବେ ଯୋଉ ଭଳି ଦୁର୍ଘଟଣା ହ ସେ ପ୍ରତି ଧ୍ୟାନ ଦେବା ଉଚିତ। ଏ ଦୁର୍ଘଟଣା ହଉଛି ସେ ପ୍ରତି ଧ୍ୟାନ ଦବା ଉଚିତ୍। ଆମ ସୁରକ୍ଷା ହିଁ ଆମ ସୁରକ୍ଷା ଉପରେ ଧ୍ୟାନ ଦବା ଉଚିତ ବେଶୀ କରି। ହଁ ତମେ ତୁ ବି ଧ୍ୟାନ ଦେଉ ଆପଣ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
ସୁରକ୍ଷା ବ୍ୟତୀତରେ ଧ୍ୟାନ ଦଉ ଆଉ କୁକୁଡା ଆପଣ କୁକୁଡା ବେପାର କରିବେ କି? ହ୍ୟାଲୋ ଆଜ୍ଞା। ହ୍ୟାଲୋ।
ଆ ।
ହଁ କୁକୁଡା କଣ କଣ କହୁନାହାନ୍ତି ହଁ କୁହନ୍ତୁ।
କି ଆଇଡିଆ ଦିଅନ୍ତୁ ହ୍ୟାଲୋ।
ହୁଁ କୁକୁଡ଼ା କଣ କୁକୁଡ଼ା ଅଛନ୍ତି କୁହନ୍ତୁ ହ୍ୟାଲୋ
କୁକୁଡ଼ା ରଖିଛି।
। କୋଉଠି କୋଉଠି କୋଉଠି ଆପଣ ଆପଣ କୋଉଠି ଅଛନ୍ତି?
ମୁଁ ଅଛି ଦା
ହଁ। ଏଠି ପଳେଇ ଆସନ୍ତୁ ଏଠି ପଳେଇ ଆସନ୍ତୁ ଯୋଉ ଶୁଣୁ ଗାଡି ଏବେ ଯୋଉ ଦୁର୍ଘଟଣା ହଉଛି, ଏବେ ଲୋକ ଓଡିଶାର ଭାରତ ଲୋକ ସଂଖ୍ୟା ବଢିବା ସହିତ ଗାଡିର ବି ସଂଖ୍ୟା ବଢି ଯାଇଛି ଯାହାଫଳରେ କି ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟୁଛି। ଏବେ ଅ ବୟସ ନହଇଥିବା ପିଲାମାନେ ମଧ୍ୟ ଗାଡି ଚଲାଉଛନ୍ତି। ଆ ଟ୍ରାଫିକ ନ ମାନିକି ସେଥିପାଇଁ ଏ ଦୁର୍ଘଟଣା ଗୁଡିକ ହଉଛି। ଆଉ ସେଥିପାଇଁ ତୁ ତୋର ତ ବୟସ ହେଇନି ସେଥିପାଇଁ ତୁ ଏବେ ଚଲେଇବୁନି ସେ ଗାଡି ଗାଡି ଟିକେ ବୟସ ହେଇଯାଉ ତାପରେ ଚଲେଇବୁ। ଏଇ କରୁ ଆଉ କଣ ଆଉ ତୁ ଚଲାଚଲି କରୁଛୁ କି?
ନା ନା ମୁଁଚଲା ।
ନାଇଁ ନାଇଁ ଏବେ ଚଲାଚଲି କରିବୁନି ଆଉ ତ ବାପା କହୁଥିଲେ ବିଲ ଏବର୍ଷ କରିବେନି ମତେ ଦେବେ। ହ୍ୟାଲୋ। ହଁ ଆପଣ ସେଟା କେତେ ଗୁଣ୍ଠ। କେତେ ଗୁଣ୍ଠ ରହୁଛି ତମର ସେଇଟା?
ଆମର ସେଟା ଅଠର ଗୁଣ୍ଠି ରହୁଛି।
ହଁ ଆଗରୁ ସେ ବିଲ କିଏ କରୁଥିଲେ?
ଆଗରୁ ଆମେ କରୁଥିଲୁ।
ହୁଁ। ଏବେ ନା ମୁଁ ଯାଇଥିଲି ସେ ମୁଁ ଯାଇଥିଲି ସେ ବିଲୁ ସେ ବିଲ ଟା ବଣ ବଣ ହେଇଯାଇଛି। ଘାସ ଫାସ ମରା ଆଉ ସର୍ବହାରୀ
ହଁ ଆପଣ ମାରିଦବ କେତେ ଟଙ୍କା ନେବ ମୋଠାରୁ ନେଇଯିବେ ମାରିଦେବେ ଆଣିକି। ଡ୍ରମ୍ ଫ୍ରମ୍ ମୁଁ ଦେବି। ପାଣି ଆଉ ପାଣି ପାଣି ତା ଦେହରେ ପଡ଼ିବ ପାଉଡ଼ର କେତେ ଜିନିଷ ପଡ଼ିବ,।
ହଁ
ଆପଣ ପକେଇ ପାରିବେ ନା ମୁଁ ପକେଇଦେବି? ହ
କେତେ କଣ ଖର୍ଚ୍ଚ ହଉଥିଲା ସେଥିରେ?
ସେଥିରେ ଖର୍ଚ୍ଚ ହଉଥିଲା ମାନେ ବିଲ ରୁଆ ରୁଇ ପାଞ୍ଚ ସାତ ଆଠ ଭଳିଆ ସାତ ଆଠ ହଜାର ଭଳିଆ ଖର୍ଚ୍ଚ। ହଉଥିଲା ଲୋକ ଭୋକ ଆସିଥିଲେ। ଲୋକ ଗୋ ଡାକିବାବୁ
ହୁଁ ହଁ ଲୋକ ଗପ କ
ଲୋକ ପକେଇଛି। ନିଜେ ଗଲେ ତ ଚାଉଳ
ନିଜେ ପକେଇଲେ ଟିକେ ନିଜେ କରିପାରିଲାଣି ନିଜେ କରିପାରିଲା ହଉ
ହଁ କରିପାରିଲଲେ ହବ, ଏଇଟା ବି ଗୋଟେ ପଏଣ୍ଟ
ହୁଁ ମୁଁ ଭାବୁଛି ଏ ବର୍ଷ ଯିବି ଆମ ସେଠି ପଚାରିଲି।
ହଁ ଆପଣ ଆଗେ କୋଉଠି ବିଲ କରିଥିଲେ?
ନାଇଁ ମୁଁ ଆଉ ମୋ ଜେଜେ ସବୁ କରୁଥିଲେ। ଜେଜେଙ୍କ ମଲା ପରେ ତାପରେ ମୁଁ, ବାପା ଧୀରେ ଧୀରେ ବାପା ସେଟା ତାଙ୍କ ଦେହ ଟିକେ ଖରାପ ରହୁଛି ସେ କରିପାରୁନାହାନ୍ତି। ଆଉ ମୁଁ ଏ ବର୍ଷ ଭାବୁଛି ଗାଁକୁ ଯାଇକି ଖରିକିଚି।
ଏଇଟା ଭି ଗୋଟେ ଭଲ।
ଆଜ୍ଞା! ଅ ଆଉ ଯୋଉ- ଓଡିଶାର ପିଲାମାନେ ସବୁ ଫୋନ ଫୋନ ହୁଁ। ଚାଷ। ଚାଷ ନକଲେ ଖାଇବୁ କାହାକୁ। ହାଲୋ। ଆଜ୍ଞା, ହାଲୋ ଚାଷ ନ କଲେ ଆମେ ଖାଇବା କଣ?
ନ କଲେ ଆମେ ଖାଇପାରିବେନି କିଛି। ଚୁଡ଼ା ଖାଇବା, ମୁଢି ଖାଇବା, ପାଣି ପିଇବା।
ତୁ ଚୁପଚାପ ବ ମୁଁ ବୋଉଛି। ଠିକ୍ ଅଛି। ହଲୋ ହଁ, ଦୁର୍ଘଟଣା ଏବେ କିଛି ବି ଏବେ କିଛି ଦିନ ତଳେ ମୋ ଭାଇ ଯାଇଥିଲେ ଏଠିକି ଭୋଜି ଖାଇବାକୁ ବୁଲିବା ପାଇଁ। ହ୍ୟାଲୋ
ଆଜ୍ଞା ଆଜ୍ଞା ଆଜ୍ଞା।
ବୁଲିବା ପାଇଁ ଯାଇଥିଲେ ସେ ଆ ଟିକେ ହେଲା ଋତୁ ଟା ଟିକେ ଟିକେ ଥିଲା ବର୍ଷା ଆସିବାର ଥିଲା। ସିଏ ବ୍ୟସ୍ତ ବ୍ୟସ୍ତରେ ଘରକୁ ଆଜ୍ଞା ବସ୍ତା ଆସୁଥିଲା ସେ ଘରକୁ ଟିକେ ପଳେଇ ଆ ଇଲେ ବ୍ୟସ୍ତ ବ୍ୟସ୍ତ ଜୋରରେ ହେଇକି ଆ ଥିଲା ସମୟରେ ସିଏ ତାଙ୍କ ସାଙ୍ଗ ଯୋଉମାନେ ଥିଲେ ସେ ସବୁ ଆଗରେ ପଳେଇଥିଲେ। ଆଉ କିଛି ବହୁତ ପଛରେ ଥିଲେ। ଆଉ ଇଏ ବହୁତ ଜଲଦି ପଳେଇ ଆସିଥିଲେ ଆଗରେ। ପଳେଇ ଆସିଥିଲେ ଯେତେବେଳେ ଆଉ ବର୍ଷା ଆସିଥିଲେ ତାଙ୍କ ପଛରେ ଆଉ ଜଣେ ବସିଥିଲେ ଝିଅ ଜଣେ ଆଉ ସାଙ୍ଗ। ଉଡେଇକି ପଳେଇ ଆସିଥିଲେ ସେ ବର୍ଷା ଆସିଥିଲେ। ଆଗରେ ଦୁଇଟା ବାସି ବାଛୁରୀ ହଁ ଦୁର୍ଘଟଣା ଘସିଲା ସେ ଗାଡି ପୁରା ଭାଙ୍ଗି ଯାଇଛି ଆଉ ସେ ଭାଇଙ୍କର ବିଶେଷ କିଛି ହେଇନି ହାତ ଟିକେ ଇଏ ଯାଇଥିଲା ଆଉ କିଛି ଠାକୁରଙ୍କ ଦୟାରୁ ଆଉ କିଛି ହେଇନି ତାଙ୍କର। ସେଇଟା ବହୁତ ବଡ କଥା, ଆଉ ଏବେ ଭାରତ ସରକାର ତ ଯାହା କଲେଣି, ଆ ରୋଡ ରୋଡ ଗୁଡିକ ବି ସେଇଭଳି ହେଲାଣି। କୁହନ୍ତୁ ହାଲୋ। ହାଲୋ କହୁନୁ? ।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
ହେଲୋ, ଆପଣଙ୍କ କଥା ଟା ଟିକେ ଯୋଉ ଶୁଭା ଯାଉନି ଠିକ୍ ସେ।
ହଁ, ବାହାରକୁ ଯାଉଛି ଘର ବାହାରକୁ ତ? ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ। ହାଲୋ ହାଲୋ ହଲୋ ହ୍ୟାଲୋ ହ୍ୟାଲୋ। ହାଲୋ। ମୁଁ ପା ଘିନି ଆଣିଥିଲି ଏଇପଟେ ଚାଲୁଛି।